ହାଲୋ।
ହାଲୋ ହଁ ହାଲୋ।
କଣ କରୁଚୁ?
ଏଇଠି ଅଛି ଆଉ। ହୁଁ। ହାଲୋ? ହାଲୋ? ଶୁଭୁନି କିଛି ଭଏସ କଟ୍ ହୋଉଛି। ହାଲୋ? ହାଲୋ? ହାଲୋ ହଁ ଶୁବିଲା।
ହାଲୋ?
ହଁ ହାଲୋ ଶୁବିଲା?
ଏ ଏଇ ଯୋଉ ଆମ ଗାଁର ପିଲାଟା ସେ ଖାଇଲା ଅଣଚାଲିଶି ଏମିତି ବାଡେଇଲେ ତାକୁ ଯେ ଅଣଚାଲିଶି ଖାଇଲା।
ନାଲି ବଲ ନା ନେଳି ବଲ?
ଖେଳ ବଲ ଖେଳ ହୋଉଥୁଲା।
ନାଲି ବଳ ଖେଳ କୋଉ ବାଡ଼େଇ ପକେଇଲା ଅଣଚାଳିଶି।
ହଁ ହଁ ତିନିଟା ନୋ ବଲ ପକେଇଲା ଆଉ ଆଣଚାଳିସି ଏକାଥରେ ବାଡେଇଲେ।
ସ୍ଅ କାନ୍ଦିଲା ଆଉ ଆସିଲାନି।
ଏହେ ଅଣଚାଳିଶି ଖାଇଲାନି ଯାହାହେଲେ ବି ମୁଣ୍ଡ ଫୁଣ୍ଡ ବାଇଆ ହେଇଯିବ ଦିଚାର ଦିନ ଯାକେ କିଛି କାମ କରିବନି।
କୋଇଲା ମୁଁ ହେଇ ଯୋଉ ହଳଦିଆ ଗଞ୍ଜିଟା ପିନ୍ଧି
ହେଁ ହେଁ।
ନାଇରେ ଖେଳିବାକୁ ଆଇଲା ବେଳକୁ ହଳଦିଆ ଗଞ୍ଜିଟା ଖୋଲିକି ଆସିବେ।
ହଳଦିଆ ଗଞ୍ଜି ପିନ୍ଧିକି ପକୋଉଥୁଲା ଜର୍ସି ଖେଳିଲା।
ହଁ ନୋ ବଲ ପକେଇଲା ଆଉ ତିନିଟା ନୋ ବଲ।
ହୁଁ।
ଆ ଏଇଥି ପାଇଁ ଆଉ ଯେ ଖେଳୁଥୁଲା ଏମତି ଏକା ଚପଲ ଛିଡେଇଦେଲା।
ଏହେ ଏଟା ଗାଁ ମ୍ୟାଚ?
ହଁ ମୁଁ ଯାହା ଗାଁରେ ଖେଳ ହୋଉଥୁଲା।
ଓହୋ।
ଏ ତ ହଁ ହଉ କ ଖେଳ ହୋଉଥିଲା।
ଆଛା।
ଆଜି ବି ଆ ଆଜି ବି ଆସିଥିଲା ଖେଳିବାକୁ ଯେ
ହୁଁ।
ଉଥିଲା ଆସେ ଖେଳିବାକୁ ହେଲା। ଆଉ ଭଲ ପକେଇଲା ଆଉ ହଁ ଆଜି ଭଲ ପକେଇଛି
ବୁଦ୍ଧି ଶିଖି ଯାଇଛି ଏକା ବେଳେ ଆଉ ହଁ ଚାଲିି ଖାଇକି ବୁଧି ଶିଖି ଗଲେ ବୋଧେ ଆଉ
ହଁ ଖାଇକି ଏତର ଭଲ ହ କ କହୁଥିଲ। ମୁଡିକି କ କହୁଥିଲା ଯେ ଗାଁ ରେ କଣ ଖେଳ ତ ଖାଲି ହଉଛି ଆଉ। ବର୍ଷା ହଉଛି ଖେଳ ହେଇଛି ଆଉ କଣ ହବ ବର୍ଷା ହେଇଯାଉଛି। ଏବେ ଗୋଟେ ମ୍ୟାଚ ଥିଲା। ଆଉ କୋଉ ଦିନ ଗାଁକୁ ଆସିବୁ?
ଗାଁକୁ ଯିବା ଗଣେଶ ପୂଜା ଆଡକୁ ଆଉ
ହଁ ଏବେ ତ ବର୍ଷା ହଉଛି ଆଉ ଖେଳ ହେଇପାରିବନି ଆଉ।
ଏବେ ବର୍ଷା ହେଉଛି ଆମ ଗାଁଟରେ ତ ହେଲେ ଆମ ଗାଁରେ ବି ଗ୍ରାଉଣ୍ଡ୍ ସରେ ଖେଳ ହେଉଛି ଆଉ।
ହଁ ଏଇ ଉପର ବେଳା କୁ ତ ବର୍ଷା ହେଇଯାଉଛି ଆଉ।
ଓହୋ ଆଉ ତମ ଲକ୍ଷ୍ମୀ ପୂଜା କଥା କଣ ହେଲା?
ହଁ ପୂଜା ଚାଲିଛି ତ ଗୋଟେ ଆସିଛି ଘର ଟିକେ ଘରଟେ ହବ। ପୂଜା ଚାଲିଥିବ ଆଉ
ହଁ।
ଜା ଆସ ପୂଜା ହବ ଠିକ ଠାକ ଆଉ।
ଆଉ ଲକ୍ଷ୍ମୀ ପୂଜାକଥା କେମିତି କଣ ପ୍ରୋଗ୍ରାମ ପ୍ଲାନିଙ୍ଗ
ପ୍ରୋଗ୍ରାମ କଣ ନାଚଟେ ହବ ଡିଜେ ଫିଜେ ବାଜି ଭୋଜିଟେ କରାହେଉଛି ଭୋଜି ଭୋଜିଟେ ହବ ଆଉ।
ହଁ।
ସେ ଦ ରହିବ ଆଉ ଅ ସତରେ ହେଲେ କଣ ହେଇ ଶଏ ଦୁଇଶହ ଲୋକ ଖାଇବେ ଆଉ
ହୁଁ।
ଅନ୍ନ ଛତ୍ର କଣ କରି ହବ କି ପଇସା ହବନି ନା।
କେତେ ଲୋକ ଖାଇବାକୁ ଗଲେ ପଇସା ଦେଇ
ମୁ ଏଇ ଦୁଇଶହ ଦୁଇଶହ ଲୋକରେ ଖଣ୍ଡେ ହବ ବୋଧେ ଖାଇବେ
ହୁଁ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆରେ ଭାଇ ଭଲ ଅଛ।
ହଁ।
ଆଉ ଖବର କଣ?
ଆଉ ତମେ କେମିତି ଅଛ ଭଲ?
ହଁ।
ଆଉ ଘରେ ସବୁ
ଭଲ
ଆଉ କାମ ଦାମ କେମନି କଣ ଚାଲିଛି?
ହଁ ମ ଦି ମାସ ଲା ଦିନ ଯାଉଛି ବହୁ ମନଉଛି ଖେଳ ଖେଳ ଗୋଟେ ହଉଛି
ହଁ।
ଆଉ ଦେହ ପା ତମର?
ହଁ ଦେହ ବା ପୁରା ଭଲ
ହୁଁ। ହଁ ତମେ କଉଠିି ଏବେ?
ମୁଁ ଅଛି ଏବେ ଭୁବନେଶରେ। ଆଉ ତମେ କୋଉଠି ଗାଁ ରେ?
ବାହାରେ ଖେଳୁଛୁ ଆଉ କଣ କରିବୁ? ଆ ଖାଇଥିଲୁ?
ହଁ।
ଏ କଣ ହେଇଥିଲା ତରକାରୀ?
ଆଜିି ଭାତ, ଚିଙ୍ଗୁଡି, ଡାଲମା, ମାଛ, ଶାଗ ଶାଗ ଭଜା ଆଉ ତମର?
ଏ ଭାତ, ଡାଲମା, ଭଜା ହେଇଥିଲା ବରା ଚପ୍
ହ ଆଉ ତାହେଲେ ଆଉ
ଆ ଗାଁ ଆସହାରି ଗୋଟେ ମ୍ୟାଚ ଖେଳିଦବା।
ଯିବା ଗଣେଶ ପୂଜା ଆଡୁ ଗଲେ କରିବା ଆଉ ଗଣେଶ ପୂଜାକୁ ତ ବର୍ଷା ହେଇଯାଉଥିବ ଆଉ ଗ୍ରାଉଣ୍ଡ ସଟ ଖେଳିଦବା ଆଉ ଗ୍ରାଉଣ୍ଡ ସ ହଙ୍କା ଗୋଟେ ମ୍ୟାଚ୍ ଫ୍ୟାଚ କଣ କରିଦବା ଆଉ।
ଆସିଲିହାରି ପକେଇବାକୁ। ଦବା ଏଇଠି
ହଁ।
ତ ସବୁ ପିଲା ଏତେବେଳକୁ ଆସିଥିଲେ ନା
ହୁଁ। ଆଉ ଗାଁ ରେ ଆଉ ପିଲା ସବୁ ହଁ ଗାଧୁଆବାଧୁଆ ସବୁ ସରିଲାଣି।
ତ ଏଇଠି ଘରେ ବସି ତାସ୍ ଟିକେ ଖେଳା ହବ ଆଉ କଣ କରେ
ଆମର ହେଲେ କାମ ନାହିଁ ଆମେ ହେଲେ ବସିଛୁ।
ବସି ବ ଦେଇଛି ନାହିଁ ତାପରେ ଏବେ ତ ବର୍ଷା ଆସିବ ହାରି।
ବର୍ଷା ହେଇଯିନି ହଁ ବର୍ଷା ହେଇନି କାମ ବି ହେଲେ ଟିକେ ଡାଉନ ରହୁଛିିବା।
କାମ ବି ସବୁଆଡେ ଏବେ ମାନ୍ଦା ଅଛି।
କାମ ମାନ୍ଦା ପାଖରେ ପଇସା ମାନ୍ଦା ସବୁ ମାନ୍ଦାରେ ଚାଲିଛି ଆଉ।
ହଁ ଏବେ ସ୍କୁଲ କଲେଜ ସବୁ ଖୋଲିଗଲା ନା କାମ ଫାମ ଠିକ ଠାକ ହବ ଆଉ।
ଆଉ ପିଲା ସବୁ ଅଛନ୍ତି ଗାଁ ରେ ତ ରଜ ସବୁ ଯାଇଥିବ ଛୁଟିରେ ସବୁ ଅଛନ୍ତି ନା ପଳେଇଗଲେଣି?
ହଁ ସବୁ ଅଛନ୍ତି କିଏ କି ସବୁ ଛୁଟିରେ ସବୁ ଆସିଥିଲା ପିଲା ହଷ୍ଟେଲ ରେ ଯୋଉ ପାଠ ପଢିଛନ୍ତି ତ ଆସିଥିଲେ ଆଉ କାଲି ଆଡକୁ ଆ କାଲି ପହଦିନ ଭିତରେ ଆଉ ଧୀରେ ଧୀରେ ସବୁ ପିଲା ପଳେଇବେ ଆଉ।
ଓ ହୋ।
ସମସ୍ତେ ତ ଥରେ ଯିବେ ହେଲେ ବର୍ଷା ହଉଛି ଆଉ। ଏ ଗାଁରେ ରହିଲେ ବି କଣ କରିବେ?
ଆଉ ବର୍ଷା ତମ ଆଡେ ମାଛ ଫାସ ଧରା ହେଊଛି କି ନାଇଁ?
ହଁ ମାଛରା ଆମ ଗାଁ ରେ ତଡିକି ଧରୁଛନ୍ତି ଆଉ। ମାଛ ପାଣି ଫାଣି ଆସିବ ମାନେ ଜାଲ। ଭଲ ପକେଇ ଦିଏ ମାଛ ଫାଛ ଧରା ହେଉଛି। ଆଉ ବର୍ଷା ଦିନ ଆଇଲେ ଆମ ଗାଁରେ ଆଉ ମାଛ କିଣୁନାଆନ୍ତି।
କିଣୁନାହାନ୍ତି?
ନାଇଁ ମାଛ ତ ଧରିକି ଖାଇଦଉଛନ୍ତି ଆଉ। ଆଉ କିଣୁନାଆନ୍ତି ଏଇ ଚାରି ମାସ।
ଆଉ ମାଛ ଫାଛ ସହ ଧରିଲେ ପଠେଇବ ଗଣ୍ଡେ।
ହଉ ହଉ ଆଉ। ଏଇ ସାଙ୍ଗ ଟା ତ ଧରୁଥିଲା ଏଇ ଯୋଉ ପୋଖରୀରୁ ଆମ ଗାଁ ପୋଖରୀରୁ ଧରୁଥିଲା ଯେ ଏ ମାଛ ପ୍ରବଳ ଧ ତାକୁ ବଡ ଥିଲା ଏମିତି ରାଗ ଗୋଟେ କହୁଚି ମୁଁ ଧରିବି
ଏ ଶଳା
କି ତା ସେ ମାଛ ପିଲା ଗୋଟେ ମେଳ କରିକି ତା ମାଛ ଧରା ଚଲେଇଛି।
କେ ଗୋଟେ ଦେଖି ଦେଇଛି ଧଇଲା ବେଳେ ଆଉ।
ବୁଲିବଳୀ ଆତ ଦଶ ଜଣ ପସିକି। ପୁରା ପୋଖରି ଟାକୁ ଖାଲି କରି ଦେଇଛନ୍ତି ଦେଖିଲା ଲାକୁ କିଏ ଦେଖିବା ବେଳ ତା ନା ଖାଲି ପଡ। ତା ମାଡ ଗୋଳ ଲାଗିଲେଣି।
ଏ ହେ।
ତା ତ ଏରୁ ପୁରା ଗ୍ରହ ଖରାପ ଚାଲିଚି ତାର ଆଉ। ଆଉ ଟିକେ ନେଇକି ଝାଡ଼ା ଯାଇକି।
ହୁଁ ହୁଁ। ଆଉ ଭୋଜି ଫୋଜି କେମିତି କଣ ହେଲା ରଜକୁ?
ଆଲଗପ୍ରକାର କ୍ରିକେଟ ଏଇନା। କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଇଥିଲା ଯେ ଭୋଜି ଦି ଦିନ ହେଲା ଖାଲି ଚାଲିଥିଲା ଆଉ। ଚିଙ୍ଗୁଡ଼ି ଡାଲମା ଗୋଟେ ଥର ହେଇଥିଲା ଆଉ ତ ଗୋଟେ ଥର ଚିକେନ ତ ହେଇଥିଲା ଆଉ ପି ଆଉ ଗାଁ ରେ ଖାଇଦେଇ ପଳଉନାହାନ୍ତି କି ବାସନ ବାସନ ମାଜିବାକୁ କେଇ ଆସୁନାହାନ୍ତି ଖାଲି ଖାଇଦେଇକି ପଳଉଚନ୍ତି।
ହଁ ସେଇଟା ତ ସବୁଆଡେ ଆମ ଗାଁ ଆଡେ ହେଲେ ଆଉ। ଭୋଜି ଖାଇଲା ବେଳୁକୁ ଢେର ପିଲା ଆଉ ମାଜିଲା ବେଳକୁ ତିନି ଚାରିଟା ପିଲା। ଯୋଉମାନେ ହାଣ୍ଡି ଟେକି ଜାଣିଥିବେ ସେମାନେ ହଇରାଣ ହେଇକି ମାଜିବେ ନେଇକି ଦେବେ। ଖାଇଲା ବେଳକୁ କିନ୍ତୁ ସମସ୍ତେ ଖାଇବେ।
ଏବେ ବି ତ ଆମ ଆଡେହାଣ୍ଡି ଟେ ସେମିତି ଥୁଆ ହେଇଚି ଦେଇନାହାନ୍ତି କେମିତି କ ଦିଆ ହବ ହେଇଟା ତ କଥା ନାହିଁ।
ସିଏ ସବୁ ଛୋଟ ପିଲା ଆକଚୁଆଲି ସବୁ ଗାଲୁଆ ହେଇଗଲେଣି। ସିଏ ଆଉ କାହା କଥା ମାନୁନାହାନ୍ତି। ଏ ଦିନକୁ ଦିନ।
ଆଉ ସୋ ଆଉ ଶୋଇବୁନି ନା କଣ?
ଉଁ।
କୋଇଅନୁ।
ହଁ ଶୋଇ ପଡିଆ।
ଆମର ନିଦ ଲାଗିଲାଣି ମ ଶୋଇପଡ଼ିବା ଆଉ କଣ କରିଆ।
ହଁ ଶୋଇପଡ଼ିଆ ଗାଧେଇ ପଧେଇବା ସଇଲାଣି ଖିଆ ପି। ହଁ ଖିଆ ପିଆ ତ ସଇଲାଣି ଗାଧୁଆ ସଇଲାଣି ଆଉ। ହଁ ହଉ।
ହଁ ହଉ ଯାହା ଖାଇକି ଯା ଶୋଇପଡ ଶୋଇପଡ ରଖିଦଉଛି।
ହଁ ହଁ।